ଲୋ
ହ୍ୟାଲୋ।
କଣ କରୁଛ?
ଏଇ ବସିଥିଲି ଆଉ। ଆଉ କଣ ଖବର? ହଁ ଖାଇସାଇଲିଣି।
ଖାଇସାରିଲଣି
ହଁ ଖାଇସାଇଲିଣି ଆଉ ତମେ?
ମୁଁ ଖାଇସାରିକି ଆସିଛି ଏଇଆଡେ ବୁଲୁଛି ଆଉ।
ଆଉ ତମ ଆଡେ ଦଶହରା କେମିତି ହୁଏ?
ଦଶହରା ତ ଅଛି ଆହୁରି ଚାରି ତିନି ଚାରି ମାସେ ଆଉ
ହଁ ତିନି ଚାରି ମାସ ତ ହଉ ଭଲ ଭଲ ମୂର୍ତ୍ତି ଗଢୁଥିବ
କଣ?
ତମେ ଆଡେ ଭଲ ଦଶହରା ହୁଏ ବା।
ହଁ।
କେମିତି ହୁଏ?
ଦଶହରା ତ ହିନ୍ଦୁମାନଙ୍କର ବଡ ପର୍ବ। ହ୍ୟାଲୋ।
ହଁ ବା ଦଶ
ଦଶହରା ଦୁର୍ଗା ପୂଜା ଦଶହରା ରେ ଦୁର୍ଗା ପୂଜା ମଧ୍ୟ କରନ୍ତି। ଆଶ୍ୱିନ ଆଶ୍ୱିନ ମାସ ଶୁକ୍ଳ ପକ୍ଷରେ ଏ ମା ଦୁର୍ଗାଙ୍କୁ ପୂଜା କରାଯାଏ।
ତାପରେ
ଦୁର୍ଗା ପୂଜା ଭାରତର ସର୍ବତ୍ର ପାଳିତ ହୋଇଥାଏ।
ହଁ ସର୍ବତ ପାଳିତ ହୋଇଥାଏ।
ମୁଁ କହିଲି ଆଶିିନ ମାସ ଠାରୁ
ହଁ।
ଦଶମୀ ପର୍ଯ୍ୟନ୍ତ ଦୁର୍ଗା ଠାକୁରଙ୍କୁ ପୂଜା କରାଯାଏ। ହାଲୋ।
କୁହ କୁହ ଶୁଭୁଛି।
ଏ ଘଣ୍ଟ, ବାଦ୍ୟ, ଆରାଧନା ସ୍ଥଳୀ କମ୍ପି ଉଠେ।
ହୁଁ ଭଲ ବାଗେରେ ବଜଉଥିବେ ଘଣ୍ଟ ବାଜା
ହଁ। ଆ ଦଶହର ଦଶହରା ପୂଜା ମହା ଆଡମ୍ବରରେ ଆମ ଆଡେ ପାଳିତ କରାଯାଏ।
ବହୁତ ଆଡମ୍ବରରେ
ଜାଗା ଜାଗାରେ ଖାଲି ଦେବୀଙ୍କର ମୂର୍ତ୍ତି ହୋଇଥାଏ। ଦେବୀଙ୍କ ହାତରେ ଖଣ୍ଡା
ଆଉ କଣ?
ଖଣ୍ଡା ଆଉ ଖଣ୍ଡା ଖଣ୍ଡା ଆଉ ହତିଆର ଫତିଆର କେତେ କଣ ଧରିଥାନ୍ତି ଆଉ
ହଁ।
ହଁ ହ ଦେବି ସିଂହ ଉପରେ ବସି ଥାନ୍ତି କୋଉଠି ବଡ ସିଂହ ଛୋଟ ସିଂହ ସେ ରାକ୍ଷସଂହଙ୍କୁ ବଧ କଲା ଭଳିଆ ଅ ଆକାର ଦେଇ ମୂର୍ତ୍ତି ତିଆରି କରିଥାନ୍ତି।
ହଁ ସେମିତି କରନ୍ତି।
ହଁ।
ଆଡମର ମଥ ବହୁତ ପଇସା ତ ଖର୍ଚ୍ଚ ହଉଥିବ।
ହଁ ଦେବୀଙ୍କ ଦୁଇ ପାଖରେ ସରସ୍ଵତୀ ଲକ୍ଷ୍ମୀ ଗଣେଶ ଆଦି ମୂର୍ତ୍ତି ମଧ୍ୟ ତିଆରି କରାଯାଇଥାଏ ଛୋଟ ଛୋଟ
ବହୁତ
ଆଉ କଣ ତମାଆଡ ତମାଆଡ ହଁ। ତମ ଆଡ଼େ କେମିତି କଣ କରନ୍ତି?
ଆମ ଆଡେ ଆକାରଟି ହୁଏ ଆଉ
ହଁ।
ଆମର ରୋକ ବୋଳ ଯାତ୍ରା କରୁ ଦସହରାରେ
ବଳଦ ଯାତ୍ରା।
ହଁ। ବଳଯାତ୍ର ଟିକେ କରୁ। ଆମର ଲାଷ୍ଟ ଦିନ। ଦଶରା ସେଇଦିନରେ ଆମେ ରାବଣ ପୋଡି ବି କରୁ।
ଦଶରା ଦଶ ଦିନିଆଙ୍କ ବଳଦ ଯାତ୍ରା କରାଯାଏ।
ଦଶ ଦିନିଆ କରାଯାଏ କିନ୍ତୁ ଏତେ ଘୋର ଘାମ ହୁଏନି ଆଉ ଲୋକ ଟିକେ ଦଶହରା ଯୋଉ ଲାଷ୍ଟ ଦିନ ସେଦିନ ଆସନ୍ତି ଅଧିକ ସେଦିନ ରାବଣ ପୋଡି ଆମର ହୁଏ।
ଦଶହର ଲାଷ୍ଟ ଦିନ ସବୁ ରାବଣ ଫାବଣ ପୋଡ଼ନ୍ତି। ଲାଷ୍ଟଟ ଦିନ ଆଳମ୍ବର କରାଯାଏ ଆଉ
ହଁ ମତେ ଆଡ଼ମର ନୂଆ ନୀତି ଢଙ୍ଗରେ ହୁଏ। ଯେମିତି ରାବଣଙ୍କୁ ରାମ ବ ବଦ୍ଧ କରିଥିଲେ ସେଇ ଟାଇପ ର ଆମର ବାଣ ଯାଏ। ତାଙ୍କ ଦେହରେ
ଠାକୁରଙ୍କୁ ଅଳଙ୍କାର ଫଳଙ୍କାରେ ପିନ୍ଧାନ୍ତି ନା ନାଇଁ। ଅଳଙ୍କାର ମୁକୁଟ ଆମ ଆମାର ତ ଅଳଙ୍କାର ମୁକୁଟ ଠାକୁର ଧାରକ ଧାରଣ କରିଥାନ୍ତି ରୂପାର ରୂପାର ତ ସବୁ ଜାଗାରେ ହୁଏନି। ଓଡିଶାର ତ ଓଡିଶାର କଟକରେ ତ ଦଶହରା ପ୍ରସିଦ୍ଧ ଆଉ।
ହଁ ଆମର ହୁଁ ତମତେ ସେଠି ପ୍ରସିଦ୍ଧ ବୋଲି ଜଣା ଯାଏ ଆଉ କଟକ ବାଲିଯାତ୍ରା ଗୋଟେ ଦଶହରା ଇଏ ବହୁତ ପ୍ରସିଦ୍ଧ କଟକରେ
ସେଥିପାଇଁ ଚାନ୍ଦି ମେଢ ସୁନା ମେଢ କିଏ ଯିଏ ଯାହା କରୁଛନ୍ତି ଆଉ ବହୁତ ବହୁତ ପଇସା ବି ଖର୍ଚ୍ଚ ହଉଛି।
ଆମର ସେମିତି ତ ହେଇପାରିବନି ତ ଜନସଂଖ୍ୟା କମ୍ ଯେହେତୁ ଆମର କମ ଆକାରରେ ଟିକେ ହଉଛି କିନ୍ତୁ ଭଲ ହଉଛି ଲୋକ ଆ ଅନୁଭବ କରୁଛନ୍ତି କି ଆମେ ବି ଏମିତି କଟକ ଢଙ୍ଗରେ ହଉଛି।
ଆଖ ପାଖରେ କିଛି ନ ହଉଥିବାରୁ ଯାହା ଯେତିକି ନାହିଁ ମାମୁଁଠୁ କଣ ମାମୁଁ ଭଲ। ସେଇଭଳିଆ ଆଉ ବଡ ଆକାର ଯଦି ହଉନି ଛୋଟ ଆକାର ଟାର ମଜା ଉଠଉଛନ୍ତି ଆଉ
ହଁ ସେମିତି ନୁହନ୍ତା ଆଉ କଣ। ଭଲ ଆକାରଟିଏ ହେଲେ ଭଲ ଲୋକ ବି ବହୁତ କୁ ହଉଛନ୍ତି ଜନସଂଖ୍ୟା ବହୁତ ତଥାପି ଏଇଠି ଆଖପାଖରେ କୋଉଠି ହଉନି ନା ବହୁତ ଲୋକ ଆସ ଚନ୍ତି ଦେଖିବା ପାଇଁ ବହୁତ ଭିଡ଼ ହଉଛି ଲାଷ୍ଟ ଦିନ। ଭସାଣି କରୁଛନ୍ତି। ବହୁତ ପ୍ରକାର ମ୍ ଆସୁଛନ୍ତି ଯୋଉଁ ରୂପ ଧାରଣ କରିକି
ହଁ।
ଏମିତିନ ହଉଛି ଆଉ
ଆଚ୍ଛା। ଆଉ କଣ କଣ ବାଜା ଫାଜା ବଜାନ୍ତି ନା ଏ ଢୋଲ ବାଜା
ସେ ଢୋଲ ଆସେ ସିଂହ ବାଜା ବହୁତ ପ୍ରକାର ବାଜା ଢୁଳକି ବାଜା
ଆଚ୍ଛା।
କାର ବାଜା ହୁଏ ଉ ସମସ୍ତେ ନାଚନ୍ତି ଆଉ ଏପ୍ର ସବୁ ସମସ୍ତେ ସିଧା ସିଧା ଯାଆନ୍ତି ଠାକୁରଙ୍କୁ ଲାଷ୍ଟ ସେଇ ଦଶହରା ଯୋଉ ନୁହଁ କି ସେଦିନ ଆମର ମୂର୍ତ୍ତି ଏ ବଷାଣ ହୁଏ ସେ
ବିସର୍ଜନ ବିସର୍ଜନ ଠାକୁରଙ୍କୁ ଦଶମୀ ଦିନ ବିସର୍ଜନ କରିଦେଇଥାନ୍ତି।
ହଁ ହଁ ଆମର ଦଶମୀ ଦିନ ବିସର୍ଜନ କରନ୍ତି। ରାତିରେ ଗୋଟେ ଦିନ ଆମର ପୁରା ଲାଗିଯାଏ ବିସର୍ଜନ କଲାବେଳୁ
ଆଚ୍ଛା। ଭଗବାନ ଶ୍ରୀରାମଚନ୍ଦ୍ର ଏଇ ଦିନରେ ଏ ଦୁର୍ଗା ଦେବୀଙ୍କୁ ପୂଜା କରି ଲଙ୍କାର ରାଜା ରାବଣଙ୍କୁ ବଧ କରିଥିଲେ।
ହଁ ପା ସେଇ ଯୋଗୁଁ ତ ରାବଣ ପୋଡି ହଉଛି ଆଉ କହୁଛି କାହିଁକି
ହଁ। ସେ ଯୁଦ୍ଧରେ ଦଣ୍ଡ ମୁୁଣ୍ଡା ଥିବାରୁ ରାବଣ କୁ ରାବଣର ଦଶ ହ୍ୟାଲୋ।
ହଁ କୁହନ୍ତୁ।
ବୋଲି ସେ ଯୁଦ୍ଧରେ ଦଶମୁଣ୍ଡା ଥିବା ରାବଣକୁ ହରାଇଥିବାରୁ ଏହି ପର୍ବର ନାମ ଦଶହରା ରଖାଯାଇଥିଲା।
ଉଁ ହୁଁ। ସେଥିପାଇଁ ତ ରଖାହେଇଥିଲା କାହିଁକି ନା ଆମେ ବି ହୁଁ ଦେଖୁଛେ ଛୋଟ ବେଳୁ ଦେଖି ଆସୁଚି। ସେ ରାବଣଙ୍କୁ କୋଉମିତି ମାରା ହେଇଥିଲା କୋଉଥି ପାଇଁ ମାରା ହେଇଥିଲା ମୁଁ ତ ଛୁଆ ବେଳୁ ଦେଖି ଆସୁଛେ ନା
ହୁଁ। ଆଉ କଣ
କଣ କୁହ। ଆଉ ବ୍ୟକ୍ସ କେମିତି କରିବ ଭାବିଚ? ଏମିତି ପ୍ରସିଦ୍ଧ ଆମେ ତମ ଆଡେ ବଳଯାତ୍ରା ହୁଏ ନା ନାହିଁ?
ହଁ ବଳଯାତ୍ରା ଆମ ଆଡେ ବି ହୁଏ।
ଯାତ୍ରା ହୁଏ ନା
ହଁ ବଳଯାତ୍ରା ହୁଏ ଉଁ ଦୋକାନ ବଜାର ବି ପଡେ ବାହାରୁ ବ ବାହାରୁ ଲୋକ ଆସି ଦୋକାନ ବାଡି ପକେଇବା ପାଇଁ। ତମ ଆଡେ ଆମ ଆଡେ ଦଶଦିନ ଜାଙ୍କ ଠାକୁର ପ୍ରଥମ ଏଠି ଦଶମୀ ପର୍ଯ୍ୟନ୍ତ ଆମ ଆଡେ ଠାକୁରଙ୍କୁ ପୂଜା କରିଥାନ୍ତି।
ଉଁ ହଁ। ଆମ ଆଡେ ପ୍ରଥମେ ଦଶମୀ ଦିନ ଆମର ସେମିତି ହୁଏ ଲୋକ ବହୁତ ଆଡ଼ମ୍ବରରେ ହୁଏ ଲୋକଙ୍କୁ ପ୍ରସାଦ ସେବନ ପାଇଁ ଡାକୁ ଲୋକ ବି ବହୁତ ଦର୍ଶକ ଆସନ୍ତି ଜାନିଯାତ୍ରା ଟି ଦେଖିଲେ ଆମର ତ ଓଡିଆ ମାନେ ବହୁତ୍ ଇଏ ତାହାଲେ ଯାନିଯାତ୍ରା ଟିକେ ନହେଲେ ତାଙ୍କୁ ଖୁସି ଲାଗେନି ସବୁ ବୁଲି ଆସନ୍ତି। ସମସ୍ତଙ୍କ ଘରକୁ କୁଣିଆ ଡାକନ୍ତି ଆମ କୁଣିଆ ଡାକୁ ଆସ। ଦେଖିକି ବୁଲିକି ଯା।
ହଁ ଦଶହରା ତ ଲୋକବାକ ଆସିବେ ବନ୍ଧୁ ବାନ୍ଧବ ସହ ପରିବାର ସହିତ ବୁଲିବାକୁ ଯାଆନ୍ତି ଆଉ।
ହଁ। ଏମିତି ତଆମର ହୁଏ ଆଉ।
ଆଚ୍ଛା।
ତମ ଆଡେ କଣ କେମତି ହୁଏ।
ଆମ ଆଡ଼େ। ଦଶହରା ପର୍ବ ସମଗ୍ର ଭାରତ। ତ ବର୍ଷରେ ହୋଇଥାଏ ଧୁମଧାମରେ ପାଳନ କରାଯାଏ। ଖାଲି ଆମ ଓଡିଶାରେ ବୋଲି ନୁହଁ ସବୁଆଡେ।
ସେଇଟା ଭଲ ଯେ କିନ୍ତୁ ଆମେ ଦେଖିକି ଚାଲିବାର ଅଛି ସେଦିନ ଆମର। ପିଠା ପଣା ବି ହୁଏ ନା।
ହଁ ବଢେଇ ମାନଙ୍କର ପୁ ବଢେଇ ମା। ନଙ୍କର ପିଠାପଣା ହୁଏ। ଦଶହରା ତ ହିନ୍ଦୁ। ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ ଆଉ।
ତାଙ୍କର ସେ ଯାହା ବି ବଢେଇ ମାନେ। ଯୋଉ କର୍ମ କ୍ଷେତ ତ୍ର ରେ ଥାଆନ୍ତି ତାଙ୍କ ସେଇ ଜିନିଷ ପୂଜା କରନ୍ତି ସେ। ଯାହା ବିି ହଉ ସେମାନେ ଯାହା କାମ କରନ୍ତି ତାଙ୍କ ହାତ ହତିଆରକୁ ନେଇ ଠାକୁରଙ୍କ କତିରେ ପୂଜା କରନ୍ତି ଆଉ ସେତିକ ଦିନ ସେ କୋଉଠି କାମକୁ ଯାଆନ୍ତିନି ଆମର।
ଆଛା ପିଠା ପଣା କରି ଘରେ ଗୋଟେ।
ନା ସଜ ଗୋଟେ ବସେନି କି ସଜ ବସେ ତାଙ୍କର। ସଜ ବସନ୍ତି। ସଜ ଉଠିଲା ଦିନ ପିଲାଙ୍କୁ ଡାକିକି ଭୋଗ ଭୋଗା ଦିଅନ୍ତି।
ଆଛା ଆଉ ଖାଇସାରିଲଣି ନା ନାଇଁ?
ହଁ ଖାଇଥିଲି।
ହଉ ଯାଅ କଣ କରିବ ଆଉ ମୁଁ ଯାଉଛି। ଖାଇବି ଆଉ।
ହଉ।
ହଉ।